ହ୍ୟାଲୋ। ହଁ ସାର୍ ନମସ୍କାର ସାର୍।
ଆଜ୍ଞା ନମସ୍କାର ଆଜ୍ଞା କଣ କରୁଛନ୍ତି?
କଣ କରୁଥିଲେ ସାର୍? ମୁଁ ଏଇଠି ବସିଥିଲି ଆଉ ସକାଳୁ ଉଠି
ଆଁ ଆଁ।
ହଁ ମୁଁ ବି ବସିଥିଲି।
ଖାଇ ସାରିଲଣି?
ଆଜ୍ଞା ମୁଁ ଖାଇସାରିଲିଣି। ଆପଣ ହଁ ଆଜ୍ଞା ମୁଁ ଖାଇସାରିଲିଣି। ଆପଣ?
ଆଜ୍ଞା।
ଓହୋ ଆଉ ସକାଳୁ ଜଳଖିଆ କଣ ଥିଲା ଆପଣଙ୍କର?
ହଁ ଜଳଖିଆ ଇଟିଲି ଆଉ ସାମ୍ବର ଥିଲା।
ଆଜ୍ଞା।
ଆପଣ କଣ ଖାଇଥିଲେ?
ମୁଁ ଉପମା ଖାଇଥିଲେ ମାନେ ମସଲା ଉପମା ଖାଇଥିଲେ।
ମସଲା ଉପମା ମାନେ
ମାନେ ସବୁ ପ୍ରକାର ପନିପରିବା ପଡିକି ଯୋଉ ଉପମା ଟା ହୁଏ ସେଇଟା ହିଁ ମୁଁ ଖାଇଥିଲି।
ଆପଣ କଣ ନିଜେ ବନେଇଥିଲେ?
ନା ନା ମୁଁ ବନେଇନି ମା ବନେଇଥିଲେ ଘରେ।
ଓହୋ ଆପଣ କଣ କରନ୍ତି?
ମୁଁ
ହ୍ୟାଲୋ।
ଆପସ ମାଧ୍ୟମରେ ତ କହିପାରିବିନି। ମୁଁ ଏବେ ଘରେ ଅଛି।
ହୁଁ। ଆଜ୍ଞା ମାନେ ସେମତି ପଚାରୁଥିଲି କି ଆପଣ ମାନେ କଣ କାମ କରନ୍ତି କି କଣ ଏମିତି ଆଉ ତ ଆପଣ ଘରେ ଅଛନ୍ତି ମାନେ ଏବେ ପଢାପଢି ଆଉ ନାହିଁ।
ହଁ ପଢାପଢି ଚାଲିଛି।
ଓହୋ। ହଁ ତ ମୋର ବି ଚାଲିଛି ତ ମୁଁ ହଷ୍ଟେଲ ରେ ରହୁଛି ତ ଖାଇବା ଟିକେ ଜାଣିଥିବ ହଷ୍ଟେ ହଷ୍ଟେଲରେ କୋଉ ଭଳିଆ।
ଆଜ୍ଞା, ଆଜ୍ଞା ବହୁତ ଭଲ ଭାବରେ ଜାଣିଛି। ମଣିଷ ସବୁ କିଛି ଭୁଲିଯିବ ହଷ୍ଟେଲ ଖାଇବା ଭୁଲି ପାରିବନି।
ହଁ ସେଇଟା ବହୁତ ଅସୁବିଧା ହଉଛି।
ଆଜ୍ଞା।
ମାନେ ଆଗରୁ ରହୁନଥିଲି ତାପରେ ପରେ ରହିଲି ଯେବେଠୁ ବହୁତ ଅସୁବିଧା ହେଲା ମାନେ ଖାଇବା ପିଇବା ଦେହ ମାନେ ଯେମିତି ଥିଲା ପୁରା ସୁଖି ଯାଉଛି ନ ଖାଇଲା ବେଳକୁ ତାପରେ ବି ହଷ୍ଟେଲ ଖାଇବା ବହୁତ ଖରାପ ଦଉଛନ୍ତି ତ ଖାଇ ହଉନି। ଏମତି ବାହାରୁ ବେଳେ ବେଳେ ଖାଉଛୁ ବହୁତ ହଇରାଣ ହଉଛୁ।
ଆପଣ କମ ହଁ ହଁ ହଷ୍ଟେଲ ରେ ରହିଛି ଆପଣ କମ୍ପ୍ଲେନ ଦଉନାହାନ୍ତି। ଆପଣ ଉପର ଅଥରିଟି ରେ
କମ୍ପ୍ଲେନ୍ ତ ଦଉଛୁ ହେଲେ ମୁଁ ଯୋଉ କଲେଜ୍ ରେ ପଢୁଛି ସେଇଟା ଟିକେ ବଡ କଲେଜ୍ ତ। ମାନେ ବହୁତ ପିଲା ତ ବହୁତ ପିଲା ସିଏ ଆଉ ଏତେ ସମସ୍ତଙ୍କ କଥା ଶୁଣିବେ କି ତ ତାଙ୍କୁ ମାନେ ବାହାର ପିଲା ରହୁଛନ୍ତି।
କିଛି ଅସୁବିଧା ହଉଛି ଆପଣ ଯୋଉ ପ୍ରୋଟିନ୍ ପାଉଡର ହେଲା କି ହର୍ଲିକ୍ସ୍ ହେଲା। କି ମାନେ ଫଳମୂଳ ହେଲା ଆପଣ ପାଖରେ ବି ରଖିକିନା ଆପଣ ଖାଇପାରିବେ।
ହଁ ହଁ ଯେ ଆପଣ ଦେଖନ୍ତୁ ମାନେ କି ସକାଳେ ହଁ ସ ଏଇଟା କି ଭଲ ଆମର ସକାଳେ ଖାଇବା ଟା ଠିକ୍ ଅଛି ଆମେ ଖାଇଦିଉ ଭଲ ହୁଏ। କିନ୍ତୁ ଆମେ ଟିକେ ଖରା ବେଳେ ଖାଇପାରୁନା ରାତିରେ ଖାଇ ପାରୁନା। ଦେଖନ୍ତୁ ମାନେ ଜଣେ ଖରା ବେଳେ ତ ଟିକେ ଭାତ ଭଲସେ ସେ ଖାଇବ ନା ଚାହୁଁଥିବ। ତ ସେଇ ଜିନିଷ ଟା ନହେଲେ ଭୋକ ଟିକେ ବେଶୀ ହବ ଯେତେ ସିଏ ଫଳମୂଳ ଖାଆନ୍ତୁ କି ଯାହାବି
ଆଜ୍ଞା
ଆମେ ମାନେ କ୍ଲାସ ବି ଯାଉ ତ ଭୋକ ହୁଏ। ଏପଟ ସେପଟେ
ଆଜ୍ଞା ଆଜ୍ଞା।
ଏ ଖରା ବି ଯୋଉ ଇଏ ତ ଭୋକ ହୁଏ। ତ ସେଥିପାଇଁ ଆଉ କଣ କରିବୁ ବାହାରୁ ଖାଉ ତ ଦେହ ବି ସେଥିରେ ଟିକେ ଖରାପ ହୁଏହ ହ
ଖରାପ ହୁଏ ହଁ ବୁଝୁଛି କିନ୍ତୁ ଆମେ ବି କିଛି କରିପାରିବାନି ନା ଯେ କିଛି ଯ ଯାହା ବି ହେଲେ ଆମକୁ ପେଟ ପୂରା ଖାଇବା ପାଇଁ ପଡିବ।
ଆଜ୍ଞା ତ ସେଥିପାଇଁ ଆମେ ବେଶୀ ଟାଇମ୍ ନା ବାହାରୁ ବିରିୟାନୀ ଖାଉ ଯେମିତି ମାନେ ଚିକେନ ବିରିୟାନୀ ଖାଇଦିଉ ତ ସେଇଟା ଦେଖନ୍ତୁ ଖରା ବେଳେ ଧର ଖାଇ ନଥିବେ ପେଟ ପୁରା ତ ଆମେ କଣ କରୁ କ୍ଲାସ ସରିଲେ ଯାଇକି ଟିକେ ଖାଇଦିଉ କାରଣ ଖରା ବେଳେ ଖାଇ ହୁଏନି ଆଉ ଏମିତି କିି ଜାଣିଛନ୍ତି ଏଠି ମାନେ ଆମ ହଷ୍ଟେଲ୍ ରେ ଭାତ ଡାଲି ବି ଖାଇପାରିବେନି ମାନେ ଘରେ ଦେଖି ଭାତ ଡାଲି ହଉ କିଛି ମାନେ କିଛି ନଥାଉ ବି ଭାତ ଡାଲି ସହିତ କଣ ଟିକେ ମିକ୍ସଚର୍ ଫିକସଚର୍ ଦେଲେ ବି ଖାଇ ହେଇଯିବ କିନ୍ତୁ ଆମର ସେଇଟା ଏଠି ଖାଇବି ହୁଏନି।
ହଁ ପାଣିଆ ଡାଲି ଥାଏ ନା କି?
ନାଇଁ ଡାଲି ଠିକ୍ ଠାକ୍ ହେଲେ ଭାତ ଟା ଆଉ ଡାଲିଟା ମାନେ ଏମିତି ହୁଏ କି ସେ ଖାଇ ହିଁ ହୁଏନି ଡାଲିଟା ମାନେ ବହୁତ ଟେଷ୍ଟ୍ ମାନେ ପୁରା ଖରାପ୍ ତାର ସ୍ବାଦ।
ଓହୋ ହୋ ହୋ ହଁ ହଁ
ଖାଇପାରୁନା ଆଉ ଭାତ ଟା ଟିକେ ଟାଣ କରନ୍ତି ମାନେ ଟିକେ
ହୁଁ ହୁଁ ହୁଁ ହୁଁ ହୁଁ ହୁଁ
ଓ ସେଇଟା ଭଲ ଲାଗେନି ଖାଇବାକୁ ତ ସବୁବେଳେ ଖାଇପାରୁନା। କିନ୍ତୁ ଚିକେନ୍ ଫିକେନ୍ ଯୋଉଦିନ ହୁଏ ସେଦିନ ଖାଇଦିଉ। କିନ୍ତୁ ଆଉ ଯୋଉ
ଚିକେନ୍ ବି ତ ସବୁଦିନ ଦଉନଥିବେ ନା ସିଏ। ଦେଖିକି ଦଉଥିବେ ଚିକେନ ବି ତ ନନ ଭେଜ୍ ବି ତ ସବୁଦିନ ଦଉ ହଁ ହଁ ହଁ ଏବେ ଶୁଭିଲା। ହ୍ୟାଲୋ। ହଁ ସୁଭିଲା ତ?
ନାଇଁ ମାନେ ଆବାଜ ଟିକେ ଟିକେ କଟୁଛି।
ଓହୋ ମୁଁ କହିଲି, ଏବେ ଶୁଭୁଛି ତ?
ଆଜ୍ଞା ଆଜ୍ଞା କୁହନ୍ତୁ।
ଆଉ ମୁଁ କହିଲି, ସବୁଦିନ ତ ନନ୍‌ଭେଜ୍‌ ଦବାଟା ବି ହଷ୍ଟେଲରେ ନିୟମ ନ ଥିବ ନା, ବାର ଦେଖିକି ସେମାନେ ଦଉଥିବେ।
ହଁ ମାନେ, ସେ ଦିଅ ନ୍ତି ହେଲେ ବି ନନ୍‌ଭେଜ୍‌ ଦିଅନ୍ତି ମାନେ ସପ୍ତାହରେ ତିନି ଦିନ ଆଉ ଯୋଉ ଯେତିକି ଦିନ ଘାଣ୍ଟ ଏସବୁ ଆଡୁ ସାଡୁ କରନ୍ତି, ତ ସେଟା ଟିକେ ଖାଇବା ମାନେ ଟିକେ ଭଲ ଲାଗେନି।
ହଁ। କାହିଁକି ନା ବହୁତ ପିଲା ହେଲେଣି ନା।
ହଁ। ତ ଆମେ କଣ କରୁ ନା, ତ ଦେଖୁ ଯେତେବେଳେ ହଁ ବେଶୀ ଭୋକ ହୁଏ, ତାପରେ ବାହାରୁ ଆଉ କିଛି ଖାଇବେ ନା, ଯେମିତି